ହ୍ୟାଲୋ।
ହଁ କଣ କରୁଚନ୍ତିି ମ୍ୟାଡ଼ାମ୍?
ଏମିତି ବ
ମତିିବମେ ଏମିତି ଶୋଇଛି ତ ଆମେ ଆମ ଟପିକ୍ ଉପରକୁ ଯିବା।
ହଁ।
ବର୍ଷା ଦିନ ଆପଣ ଜାଣିଥିବେ ଏବେ ତିନି ଦିନ ହେଲା ବର୍ଷା ବଷା ବି ହଉଛି ତ ବର୍ଷା ଯ
ଆଚ୍ଛା ବର୍ଷା ଦିନ ତ ଆମ ଟପିକ୍ ଅଛି ତ ବର୍ଷା ଦିନ ବର୍ଷା ଦିନ ତ ଆମକୁ ଓଦା ହେବାକୁ ଭଲ ଲାଗେ।
ମତେ ବର୍ଷା ଦିନେ ଅଧା ହେବାକୁ ଭଲ ଲାଗେନି। କିନ୍ତୁ ଅନ୍ୟ ଦିନରେ ବର୍ଷା ହେଲେ ମତେ ଭଲ ଲାଗେ ଆପଣଙ୍କୁ?
ଆ ମୋତେ ଭଲ ଲାଗେ ହେଲେ ଯୋଉ ଘଡଘଡି ଚଡଚଡି ମାରେନି ସେଇଟା ଟିକେ ମୋତେ ଭୟ ଲାଗେ ଆଉ ଯେତେବେଳେ ନର୍ମାଲି ବର୍ଷା ହୁଏ ସେଇଟା ଆମେ ଓଦା ହଉଛି। ଓଦା ହେବାକୁ ଭଲ ବି ଲାଗେ ଆଉ ଆଉ ବର୍ଷା ଦିନେ ଆମର କିଛି ସ୍ମୃତି ବି ରହିଯାଇ ଯେ ସ୍କୁଲ କଲେଜ ଟାଇମରେ ଆଉ ଆମର ବର୍ଷା ଦିନେ ତ କୃଷକମାନଙ୍କ ପାଇଁ ଭଲ। ଆଉ କୃଷକ ମାନଙ୍କ ପାଇଁ ମାନେ କିଛି ଲୋକଙ୍କ ପାଇଁ ଭଲ ଆଉ କିଛି ଲୋକଙ୍କ ପାଇଁ ମଧ୍ୟ ଭଲ ନାହିଁ ଦେଖ ଭଲଟା ହେଉଛି ଆମର ଚାଷ ଭଲ ହେବ ଲାଗି ଅ ବର୍ଷାଟା ଭଲ କିନ୍ତୁ ଯେଉଁ ଯାହାର ଘର ମାନେ ଭଲ ନଥିବ କି ମାନେ କହିବାକୁ ଗଲେ ପୁରା ଗରିବ ଶ୍ରେଣୀର ହେଇଥିବ ତ ସେମାନଙ୍କ ପାଖରେ ଭଲ ଘର ଭଲ ଖାଇବା ପାଇଁ ଇନ୍ଧନ ଏ-ଏଗୁଡ଼ାକ ସବୁ କିିଛି ନଥିବ ତ ବର୍ଷାରେ ଓଦା ହୋଇକିରି ଯେତେବେଳେ ଚୁଲିଟା ଓଦା ହୋଇଇଯାଏ ତ ତାକୁ ସିଏ ରୋଷେଇ କରିପାରିବେ ବେନି। ତାପରେ ଘରେ ଯେତେବେଳେ ଟିଣା ପଡ଼ିଥାଏ କି ଚାଳଛପର ହୋଇଥାଏ ପାଣି ଗଳିକି କି ଘର ଭିତରେ ପଡ଼ିଥାଏ ତ ତାଙ୍କେ ବସି ବି ପାରନ୍ତି ନି କି ଠିଆ ହୋଇ ପାରନ୍ତିନି କି ଶୋଇ ପାରନ୍ତିନି କିଛି ପ୍ରକାରେ ଜାଣିଚ ତାଙ୍କ ମାନଙ୍କୁ ଅସୁବିଧା ବହୁତ ହୁଏ
ହଁ।
ଆଉ ହଁ କୁହ।
କହିବି ବର୍ଷା ଋତୁ ବିଷୟରେ ବର୍ଷା ରି ଯୋଉ ଆମ ଭାରତର ଛଅଟି ଋତୁ ମଧ୍ୟରୁ ଗୋଟେ ଗୋଟିଏ ପ୍ରମଖ ଋତୁ ସାଧାରଣତଃ ଏହା ଆଷାଢ ଓ ଶ୍ରାବଣ ମାସରେ ଏହି ଋତୁ ଆସିଥାଏ ଯୋଉଟା କି ଏବେ ଚାଲିଛି ତ ବର୍ଷ ବର୍ଷା ଦିନରେ ଆକାଶ କଳା ବାଦଲ ରେ ଝାଙ୍କିଯାଏ ଏବଂ ଚାରିଆଡେ ସବୁଜିମା ଭରିଯାଏ ମା -ମାନେ ବାଦଲ ଗୁଡ଼ିକ। ପ୍ରକୃତରେ ମାନେ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖ ଦେଖିବାକୁ ଗଲେ ବର୍ଷା ଦିନେ ସୁନ୍ଦର ଲାଗେ କାରଣ ଚାରିଆଡେ ସବୁଜ ହୋଇଯାଇଥାଏ ଯେମିତିକି ବର୍ଷା ହେଲେ ଗଛ, ଲତା, ପାହାଡ ସବୁଜ ହୋଇଯାଏ ନଦୀ ପୋଖରୀ ଓ ଜଳାଶୟରେ ପାଣି ଭରିଯାଏ। ପକ୍ଷୀମାନେ ଆନନ୍ଦରେ ଖଳ ରାବ କରି କରନ୍ତି। ଏବଂ ବେଙ୍ଗମାନେ ଡାକିବା ଆରମ୍ଭ କରନ୍ତି ଦେଖିବ ବର୍ଷା ଦିନେ ମାନେ ଦେଖିବାକୁ ଭଲ ଲାଗୁଥିବ ସବୁ। କିନ୍ତୁ ଚାରିଆଡେ ଯୋଉ କାଦୁଅ ପଚ ପଚ ଦେହ ପୁରା
ଆଗରୁ ମାନେ ଟିକେ ଭଲ ଲାଗେନି ଆଉ ସିଙ୍ଗି ସଙ୍ଗିଆ ହେଇକିରି ମାନେ ଓଦା ହେଇକରି କୁଆଡ଼େ ଯିବାକୁ କି ପାଠ ପଢ଼ିବାକୁ ଏଗୁଡ଼ାକ କିଛି ଭଲ ଲାଗେନି କି ଖାଇବାକୁ ଏଗୁଡ଼ାକ କିଛି ଭଲ ଲାଗେନି। କିନ୍ତୁ ଆର ଆଉ ଗୋଉ ଗୋଟେ ବି ରହିଛି ବର୍ଷା ଦିନେ ବିଲମାଳେ ଭାତ ଖାଇବା ପଖାଳ।
ହେଁ, ହେଁ
ଆର ବି କିଛି ମାନେ ହଁ ଅଲଗା ଅଛି।
ଆଚ୍ଛା। ତାପରେ ଚାଷୀଙ୍କ ପାଇଁ ବର୍ଷା ଦେଖନ୍ତୁ ଚାଷୀ ମାନେ ବର୍ଷାକୁ ଅପେକ୍ଷା କରିଥାନ୍ତି ବର୍ଷା ହେଲେ ଧାନ ଓ ଅନ୍ୟାନ୍ୟ ଫ ଭଲ ଚାଷ କରିବା ସହଜ ହୁଏ ତ ଭଲ ବର୍ଷା ହେଲେ ଭଲ ଅମଳ ହୁଏ। ତେଣୁ ସେମାନେ ବର୍ଷାକୁ ସେମାନେ ଜଗିକି ଥାଆନ୍ତି ହେଲା। ତ ପିଲାମାନେ ବର୍ଷାରେ କାଗଜ ଡଙ୍ଗା ଭସାନ୍ତି। କେହି କେହି ବର୍ଷାରେ ଭିଜି ଖେଳନ୍ତି। ଗରମରୁ ମୁକ୍ତି ମିଳିବାରୁ ସମସ୍ତେ ଆନନ୍ଦ ଅନୁଭବ କରନ୍ତି, ଆପଣ କେବେ ଖେଳୁଛନ୍ତି? ବର୍ଷାରେ କେବେ ଭିଜିକିରି କିଛି କରିଛନ୍ତି?
ଶୁଭୁନି
ମୁଁ କହିଲି କି ବର୍ଷାରେ ଆପଣ କେବେ ଭିଜିକିରି ଖେଳିଛନ୍ତି କି?
ହଁ ହଁ ବହୁତ ଥର ଖେଳିଛି।
ଆଛା, କିଛି ଏମିତି ମେମୋରିଜ ଅଛି ତମର ବର୍ଷାରେ?
ହଁ ମେମୋରିଜ ଅଛି ସାଙ୍ଗମାନଙ୍କ ସହ କୋଚିଂ ଟାଇମରେ ଆଉ ସ୍କୁଲ ଟାଇମ ରେ ଓଦା ହେଇକିରି ଆଉ କୋଚିଂ ସରିବା ପରେ ବର୍ଷା ହେଲା ଟାଇମରେ ବା ମାନେ ଘରକୁ ଆସିବା ପାଇଁ ବାହାରୁ ଅଧା ହେ ଭାଇ ସ୍ଲୋ ମାନେ କେତେ ଯାଗ କେତେଥର ତ ଆମେ ଚାଲି ଚାଲି ମଧ୍ୟ ଆସୁଛୁ ତାପରେ ସାଙ୍ଗମାନଙ୍କ ସହ ଓଦ ହୋଇକିରି ଆସିବାର ମଜା କିଛି ଅଲଗା ରହିଛି।
ହଁ। ଗରମପରୁ ମୁକ୍ତି ମିଳିବାରୁ ସମସ୍ତେ ଆନନ୍ଦ ଅନୁଭବ କରନ୍ତି। ଅ ବର୍ଷା ଦିନରେ ଗରମ ଚା ନହେଲେ ପକୁଡି ବରା ଭଜା ମୁଢି ଆଦି ଖାଇବାକୁ ଅନେକ ଭଲ ଲାଗେ ନା? ନହେଲେ ଚିକେନ ପକୋଡ଼ା
ହଁ ମାନେ ଛଣା ଛଣି ଜିନିଷ ଗରମ ଗରମ ହେଇଥିବ ବ୍ରେଡ ଚପ୍ ଆଳୁଚପ ବରା ଏଗୁଡ଼ା ଟିକେ ଭଲ ଲାଗେ ବି
ହଁ ଗରମ ଖାଦ୍ୟ ଶରୀରକୁ ଆରାମ ଦେଇଥାଏ। ଯେମିତିକ ଅଧିକା ବର୍ଷା ହେଲେ ବନ୍ୟା ହୋଇପାରେ ମାନେ ବର୍ଷା ହେଲେ ଅସୁବିଧା କଣ ଯେ? ଯଦି ଅତ୍ୟଧିକ ବର୍ଷା ହବ ଯୋଉ କହୁଛନ୍ତି ଅତି ଜିନିଷ ଟା ସମସ୍ତଙ୍କୁ ଖରାପ କରିଦିଏ। ତ ଯଦି ଅତ୍ୟଧିକ ବର୍ଷା ହୁଏ ତ ବନ୍ୟା ହୋଇପାରେ। ରାସ୍ତା ଘାଟ ଘାଟରେ ପାଣି ଜମିଯାଏ ଯାତାୟତରେ ଅସୁବିଧା ହୁଏ ଏବଂ ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ଥାଏ।
ହୁଁ।
ତ ବର୍ଷା ଦିନେ ଜାଣିଥିବେ ବିଭିନ୍ନ ପ୍ରକାର ରୋଗ ମାଡି
ହଁ ତାର ବର୍ଷା ଦିନେ ଅ ଯେତେବେଳେ ବାରିପଟ ଟା ମାନେ ବିଲ ବାଡି ଯେହେତୁ ହୋଇଥାଏ ବାରିପଟ ତ ସେଇଠୁ ସାପ ବେଙ୍ଗ ମାନେ ବିଷାକ୍ତ ଜୀବଜନ୍ତୁ ବି ଆସିକି ଘରେ ରହିଥାନ୍ତି ଆଉ ଏଗୁଡ଼ାକ ଆମ ଶରୀରରେ ମାରାତ୍ମକ ହୁଏ ଆଉ ଯଦି ଏଗୁଡା ଗୋଟେ ଥର ମାନେ ରାତିରେ ଶୋଇଥିବା ଯଦି ସାପ କି ଆ କଙ୍କଡା ବିଛା କି ବିଛା ଏଇଗୁଡା ଯଦି ଚୋବେଇ ଦେଇକି ପଳେଇବେ ଆମେ ଜାଣି ପାରିବାନି ତ ସେଇଗୁଡା ଦେହ ସାରା ମାନେ ମଳିଯାଏ ତ ଦେହ ଖରାପ ହେକି ପୁରା ମାନେ ଅତ୍ୟଧିକ ଆକ୍ରାନ୍ତ ରେ ପଡ଼ିବ ଆଉ।
ହଁ। ତ ତେଣୁ ବର୍ଷା ଦିନରେ ପରିଷ୍କାର ପାଣି ପିଇବା ଯେମିତି କିି ନଳକୂପ ପାଣି ଆଣିକି ଫୁଟେଇକି ପିଇବା କୌଣସି କୂପ ଯେଉ କୂଅ କୁପ ପାଣି ପିଇବା କିନ୍ତୁ କୂଅ ପୋଖରୀ ଏ ନଦୀ ଏ ପାଣି ପିଇବା ନାହିଁ କି ବର୍ଷା ଜଳ ପିଇବା ନାହିଁ। କିନ୍ତୁ ନଳକୂପ ପାଣି ଆଣିକି ଏଥିପାଇଁ ଫୁଟେଇବା କାରଣ ନଳକୂପ ପାଣି ଟା ଗଭୀରରେ ରହିଲା ନା। ତ ମାଟି ତଳେ ରହିଲା ଖୋଲାରେ ରହିଲା ନାହିଁ। ବୁଝିଲେ?
ହଁ।
ବ-ବର୍ଷା ଗଛପାଳଙ୍କୁ ବଞ୍ଚେଇ ରଖେ। ଭୂତଳ ଜଳର ସ୍ତର ବଢାଏ ଏବଂ ପରିବେଶକୁ ଶୀତଳ ଓ ସତେଜ୍ କରେ। ହେଲା।
ତାପରେ ବର୍ଷା ଟାଇମ୍ ରେ ବି ଆମେ ଅମ୍ ବର୍ଷା ଟାଇମ୍ ରେ ବି ଆମେ ଯଦି କୁଆଡେ ଗୋଟେ ଯିବା ପାଇଁ ବାହାରିବା ତ ସେଇ ଜାଗାକୁ କୁ ଠିକ୍ ଟାଇମ୍ ରେ ପହଞ୍ଚି ପାରିବାନି। ଏବେ ମନେକର ଯଦି ଗାଡିରେ କୁଆଡେ ବି ଯାଉଚେ ତ ଗାଡି ଚଲେଇଲା ପରେ କଣ ମାନେ ବର୍ଷା ଟୋପାଟା ଆସିକି ଆମ ମୁହଁରେ ବା ଆମ ଦେହରେ ବାଜେ ତ ସେଇ ଟୋପା ଗୁଡାକ ଅଧିକ ଜୋରରେ ଦେହକୁ କାଟେ ତ ଏମିତି ମାନେ ହା-ମୁହଁରେ ବାଜିଲେ ମୁହଁ ଟା ଟିକେ କାଟେ। ତ କାଟିଲା ବେଳେ ଆମେ ଯଦି ହାତ ଛାଡିକି କିରି ମୁହଁ ପୋଛିଦେବା ତ ଗାଡି ଆକ୍ସିଡେଣ୍ଟର ଅ ସମ୍ମୁଖୀନ ବି ହେଇପାରିବ। ଆଉ ଚାଲି ଚାଲି ଗଲେ ବି ଛତାରେ କିମ୍ବା ଘଡ଼ଘଡ଼ି ବିଜୁଳି ମାରିଦେବ ତାହେଲେ ଆମେ ମୃତ୍ୟୁବରଣ କରିବା କିମ୍ବା ଯୋଉ ଆମ ଦେହର ଯୋଉ ଅଂଶକୁ ମାରିଥାଏ ଘଡ଼ଘଡ଼ି ସେଇଟା ପୁଣି କୋମା ବି କୋମାରେ ପରିଣତ ହୋଇଥାଏ ଏଇଟା ବି ଅଛି।
ହ
ଆ-ଏମିତି ମୁଁ ଦେଖିଚି ମଧ୍ୟ କେତେଜଣଙ୍କୁ ଅ ଘଡ଼ଘଡ଼ି ମାରିକି କୋମାରେ ଯିବାର। ଆଉ ଯେଦି ସାଙ୍ଗେସାଙ୍ଗ୍ ମାରିକିରି ହଁ ଆଉ ଯଦି ସାଙ୍ଗେ ସାଙ୍ଗ୍ ମାନେ ଅଧିକ ଜୋରରେ ମାରିଦେଲା ତାହେଲେ ସେ ସେଇଠି ହିଁ ସ୍ପଟ୍ ମରିଯିବ। ଏମିତି କିଛି ରହିଛି। ବର୍ଷାଦିନେ କହିବାକୁ ଗଲେ ବର୍ଷା ବର୍ଷା ଦିନେ ବର୍ଷା ଦିନଟା ଯେତିକି ଭଲ ଲୋକମାନଙ୍କ ପାଇଁ ତାହାଠାରୁ ଦୁିଗୁଣ ଅ ଖରାପରେ କହିଲେ ଭଲ।
ହଁ।
ଆଉ ତ ସ୍କୁଲ ଯିବା ପାଇଁ ବି ପିଲାମାନେ ଟିକେ ଅ ମାନେ ସଖାଳୁ ଉଠି ପାରନ୍ତି ନାହିଁ, ଯେହେତୁ ବର୍ଷା ହଉଥିବ ଶ-ଶୀତ ଟିକେ ଲାଗୁ-ଟିକେ ଲାଗୁଥିବ। ତ ସେତେବେଳେ ପିଲାମାନେ ସଖାଳୁ ଉଠିକି କି ସ୍କୁଲ ଆଉ ଟିୁଉସନ ଯିବାଟା ବି ଅସ ସମ୍ଭବ ହୋଇପଡୁଚି, ତାପରେ ସେଇମାନେ ବି ଓଦା ହେଇକିରି ପାଠ ପଢିବାକୁ ଯିବା ଏଇଟା ବି ଅ-ଅସମ୍ଭବ କିନ୍ତୁ ତା ମାନେ ନାହିଁ ତ ଆମେ ଯାଇପାରି ମାନେ ଯିବାନି କେବେ। ଏବେ ମନେକର ତିନି ମାସ୍ କି ଛଅ ମାସ୍ ମ-ମନେକର ଅ ବର୍ଷା ହେବ ଲାଗିଲାଗି ତାହେଲେ କଣ ପାଠ ପଢିବନି। ପାଠ ପଢିବାକୁ ତ ବାଧ୍ୟ ନା। ତ ସେଇଥିପାଇଁ ତାର ସୁବିଧା ଦେଖିକିରି ମାନେ ଯେମିତି ବର୍ଷାରେ ଓଦା ନହେଇ ଆମେ ସୁରକ୍ଷିତ ଭାବରେ ସ୍କୁଲ କୋଚିଂ ଯାଇକି ପାଠ ପଢାପଢି କରିକିରି ମାନେ ଆମର ଆବଶ୍ୟକତା ଅ ପୂରଣ ମେଣ୍ଟେଇବା ସେମିତି କି ଆମେ ସାବଧାନତା ହେଇକି ବାହାରକୁ ବାହାରିବା ଆବଶ୍ୟକ ଆଉ।
ହଁ।
ବର୍ଷା ଦିନେ ତମକୁ କଣ ବନେଇ ଆସେ ମାନେ ଗରମ ଗରମ ଯେମିତି କି ଆମର ପକୁଡ଼ି। ଆଉ ଚଣା ଚାଟ, ଘୁଗୁନି ସହିତ।
ହଁ ମତେ ପକୁଡି ଆସେ ମାନେ ପକୁଡି ମାନେ ଯୋଉ ଉଁ। ପକୁଡି ଆସେ ପକୋଡା ଆସେ ମାନେ ଯେତିକି ଛଣା ଛଣି ଜିନିଷ ଆସେ।
ଆଚ୍ଛା। ତ ତମକୁ ଉଁ ମାନେ ବେଶୀ କଁ ଭଲ ଲାଗେ? ମୁଢି ଯୋଉ ଖାଉଛନ୍ତି ଝାଲ ମୁଢି କରିକି ସେଗୁଡା ଭଲ ଲାଗେ। କି ବର୍ଷା ଦିନେ ବାଦାମ ମାନେ। ଚଣା ଯାହାକୁ ଆମେ କହୁଛେ ଚଣା ଛଡେଇକିରି ଖାଇବା ପାଇଁ ଭଲ ଲାଗେ। ନା ଉଁ ଛଣା ଛଣି ଚିପ୍ସ ଫିପ୍ସ ଏମିତି।
ମତେ କିଛି ଖ୍ରିସ୍ପି ଜିନିଷ ଯେମିତି ଚିପ୍ସ ଖାଇବାକୁ ଭଲ ଲାଗେ। ଆଉ ଝାଲମୁଢ଼ି ବି ଭଲ ଲାଗେ। ଚଣାକୁ ଛାଡ଼ିକିରି।
ଆଚ୍ଛା ନାଇଁ ନାଇଁ ମିକ୍ସଚରର ଚଣାଟା ଏତେ ଭଲ ଲାଗେନି କିନ୍ତୁ। ଆମେ ଯଉ ଚଣାଟା ବିଲରେ ହୋଇଥାଏ ସେ ଚଣା ଯଉ ଆମେ ଭାଜିକିରି ଅ ବର୍ଷା ଦିନେ ଖାଇବା। ସେଇ ଚନା ଟା ଟିକେ ଭଲ ଲାଗେ ନା।
ହଁ ହଁ ଭଲ ଲାଗେ। କିନ୍ତୁ ମୁଁ ତ ଏତେ ଚଣା ଖାଏନି ନା ମତେ ମତେ ଭଲ ଲାଗେନି ଚଣା। ହ
ଆଚ୍ଛା।
ହଁ। ବର୍ଷା ବିନା ଜୀବ ଜଗତର ଅସ୍ତିତ୍ଵ ସମ୍ଭବ ନୁହେଁ ପାଣି ହଉଛି ଜୀବନର ମୂଳ ଆ ଧାର ତେଣୁ।
ହୁଁ ହୁଁ।
ବର୍ଷା ଆମ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ। ହଉ ଆମର ଟାଇମ୍ ହେଇଯାଇ ରଖୁଛି ଧନ୍ୟବା